ହ୍ୟାଲୋ।
ହଁ ହଁ ମ୍ୟାଡାମ କୁହନ୍ତୁ।
ଆଜ୍ଞା ମ୍ୟାଡାମ ନମସ୍କାର। ଆପଣ ଏବେ ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି ଆଉ। ଆପଣ କେମିତି ଅଛନ୍ତି?
ଆଜ୍ଞା ବହୁତ ଭଲ ଅଛି। ଆଉ କଣ କରୁଥିଲେ?
ଏଇ ଆସିଲି ଏବେ ଟ୍ୟୁସନ ସାରିକି ବସିଥିଲି ଆଉ।
ଆଜ୍ଞା ତ ମ୍ୟାଡାମ ଆଜି ଆମେ ଏଆଇ ଜେନେରେସନ ବିଷୟରେ କଥା ହବା। ତ ଏବେ ଏଆଇ ଉପରେ କେମତି କଣ ଚାଲିଛି ସୁବିଧା ଅସୁବିଧା କିଛି ରହିଛି ତ ସେଇ ବିଷୟରେ ଆଜି ଆଲୋଚନା କରିବା।
ଆଜ୍ଞା।
ଆଜ୍ଞା ତ ମ୍ୟାଡାମ ଆମ ଆପଣ ଦେଖିଥିବେ ବହୁତ ଗ ବହୁତ ଗୁଡେ ଏଆଇ ଅଛି ଆପ୍ ଅଛି। ଯେମିତି କିି ମେଟା ଅଛି। ଆଉ ଚାଟ୍ ଜିପିଟି ଅଛି। ଆଉ ଯେମିିନି ବି ଅଛି।
ହଁ।
ଆଜ୍ଞା। ମ୍ୟାଡାମ ଆପଣ ସେ ସବୁ ଆପ ଆପ୍ କେବେ କିଛି ବ୍ୟବହାର କରିଛନ୍ତି କୋଉ କ୍ଷେତ୍ରରେ।
ହଁ ଏଆଇ ଆପ୍ ତ ସେ ଯଉ ମାନେ ଏଇ ଯେମି ନାଇଁ ଫେମି ନାଇଁ ସେଗୁଡା ଟିକେ ମୁଁ ୟୁଜ କରିଥିଲି।
ଆଜ୍ଞା ମ୍ୟାଡାମ ତ ଆପଣ ଦେଖି ଥିବେ ତ କିଛି ଅଛି ତ ପ୍ରାୟତଃ ଆମେ କିଛି କୋଉ ଜିନିଷକୁ ବୁଝିପାରୁନଥିବା ତ ସେଇ ଆପ୍ ରେ ଆମେ କିଛି ତାକୁ ଜଣେଇବା ଆଉ ସେ ଆମକୁ ସଠିକ ଭାବରେ ବୁଝେଇ ଦେଇଥାଏ ଆମ ଓଡିଆରେ ଚାହିଁଲେ ବି ପଚାରେ ସେ ବି ଓଡିଆରେ ମଧ୍ୟ ଆସର ଦେଇଥାଏ ଆ ଆଜ୍ଞା ତ ଆମର ଯେମିତି
ହ୍ୟାଲୋ।
ମତେ କହିବାକୁ ଭଲ ସାଙ୍ଗ ହିସାବରେ ବି କଥା ସେୟାର କରିପାରିବା ଆଉ ସିଏ ବି ଭଲ ସଜେସନ୍ ଦେଇଥାଏ।
ହଁ।
ଆଜ୍ଞା ତ ମ୍ୟାଡାମ ଆପଣ ଦେଖିଥିବେ ତ ପ୍ରାୟ ଏସବୁ କ୍ଷେତ୍ରରେ ତ ବହୁତ ବହୁତ ଭଲ ରହୁଛି ଆଉ ଦେଖ କି କିଛି କ୍ଷେତ୍ରରେ ପୁଅ ଝିଅଙ୍କ ଫଟୋକୁ ନେଇକି ଏକାଠି କରିକି ଓ ସୋସିଆଲ ମିଡିଆ ବି ପୋଷ୍ଟ କରିଥାନ୍ତି ଏହା ଦ୍ଵାରା ତ ତାଙ୍କ ଘର ଲୋକ ଲୋକ ମାନେ ବହୁତ ମାନେ ବହୁତ ଖରାପ ଭାବିଥାନ୍ତି କି ଆଉ ଇଏ ମାନେ ଏ ସବୁ କିଛି ଅସୁବିଧା ଆଡକୁ ହିଁ ଗତି କରିଥାଏ ଭୁଲ ଆଡକୁ ଗତି କରିଥାଏ। ତ ଏସବୁ ଦ୍ଵାରା ତ ବହୁତ କିଛି ଅ ମାନେ ଅସୁବିଧା ହିଁ ହୋଇ। ଥାଏ ତ ଆପଣ ଏସବୁକୁ ନେଇ କଣ କହିବାକୁ ଚାହିଁବେ?
ମାନେ ସବୁ ଜିନିଷ ର ଦିଟା ସାଇଡ ଅଛି ଗୋଟେ ଖରାପ ସାଇଡ ଅଛି ଗୋଟେ ଭଲ ସାଇଡ ଅଛି। ସେଇଟା ମାନେ ଲୋକମାନଙ୍କ ଉପରେ ଡିପେଣ୍ଡ କରେ ସେମାନେ ଭଲ ମାନେ କୋଉ ୱରେ ସେ ଜିନିଷ ଟାକୁ ମା--ନେ ଭଲ ପାଇଁ ତ ବାହାରିଛି କିନ୍ତୁ ଲୋକମାନେ ତାକୁ ଖରାପ ୱେରେ ବ୍ୟବହାର କରୁ ବ୍ୟବହାର କରୁଛନ୍ତି। ସେଇଟାକୁ ମାନେ ଟିକେ ଲକ୍ଷ୍ୟ ରଖିବାକୁ ପଡିବ ଆଉ ଝିଅ ମାନେ ହୁଅନ୍ତୁ କି ପୁଅ ମାନେ ବି ହୁଅନ୍ତୁ ସେମାନଙ୍କୁ ବି ମାନେ ସତର୍କ ରହିବାକୁ ପଡିବ ଯେ ତମେ ଯେମତି ତମର ମାନେ ଇଏଟା ଖରାପ ହୁଏରେ ନ ୟୁଜ ହଉ ତମ ଫଟୋ ଟା।
ଆଜ୍ଞା ତ ମ ଆ ଆଛା ଆମର ବି କିଛି କିଛିର ଆପ୍ଲିକେସନ କିଛି ଲେଖିବାର ଅଛି ତ ଆମେ ଅଛି କୌଣସି ବାହାର ଜାଗାରେ ସେଇ ଟାଇମରେ ତ ପୁରା ମାଇଣ୍ଡ ରୁ ଭାବିି ସେମିତି ଲେଖି ହବନି ନା କିନ୍ତୁ ତଥାପି ଆମେ ଯଦି ଚାଟ ରେ ଏଇ ଏଇ ସବଜେକ୍ଟ କୁ ନେଇକି ଗୋଟେ ଆପ୍ଲିକେସନ ଦରକାର ଅଛି ତ ସିଏ ବି ସେ ଆପ୍ଲିକେସନା ପୁରା ଠିକ ଭାବରେ। ଲେଖିକି ଦେଇେଇଥାଏ ଯାହାଦ୍ଵାରା ଆମେ ଅଳ୍ପ ସମୟରେ ବି ମଧ୍ୟ ଆମେ ତାକୁ ଲେଖିକି ବି ଦେଇ ଦେଇଥାଉ।
ହଁ ମାନେ ତର ଏ ଟିଉସନ ମୁଁ ଟିଉ ଟିଉସନ ଧର ଯୋଉ କରୁଛି ଧର ଗୋଟେ କୋଶ୍ଚି ଟା ମତେ ବି ଧର ସବୁ ଆଉ ଆମକୁ ଆସିବ ବୋଲି କଣ ଗ୍ୟାରେଣ୍ଟିଛି। କି ଧର ମତେ ବି କେଉଁଟା ମୁଁ ବି ଧର ବୁଝିପାରୁନି କି କେଉଁର ୱାର୍ଡ଼ଟାର ମିନିଂଟା ମୋତେ ଡିଫିକଲ୍ଟ ଲାଗୁଛି ଆସୁନି ତ ମୁଁ ବି ସେଇଟା ସର୍ଚ୍ଚ କରିକି ତା ଧୀରେ ଦେଖି ଦେଖେ ଏ ଆନ୍ସର ଟା କଣ ହବ ଆ ମିନିଂ ଟା କଣ କି ସମ ଟା ମୁଁ ବୁଝି ପାରୁନି ତା ମୁଁ ବୁଝି ନିଜେ ବୁଝିକି ତାପରେ ଅନ୍ୟ ପିଲା ଟାକୁ ବୁଝେଇ ପାରୁଛି।
ଆଜ୍ଞ।
ହୁଁ।
ତ ସେଇଭଳି ଆମର ବି କିଛି ସେଇ କଷ୍ଟ ୱାର୍ଡ ହଉ ଆଉ କିଛି ନୂଆ ୱାର୍ଡ ବି ଜାଣିବାକୁ ଚାହିଁ କି ହାର ଆଉ କିଛି ଅଲଗା ପ୍ରତିଶବ୍ଦ ଅଛି। ଅଛି କି ତ ସେଇଟାକୁ ବି ଜାଣିବାକୁ ଚାହିଁଲେ ଆଜ୍ଞା। ଆଜ୍ଞା ତ ସେ ସବୁ ବି ଆମେ ବହୁତ ସହଜରେ ସେଥିରୁ ଜାଣି ପାରିଥାଉ, ଆଉ କିଛି ବି ଯଦି ବି କିଛି ଅଲଗା ଭାଷାରେ ବି ଲେଖା ହେଇଚି ତ ତାକୁ ବି ଆମେ ନେଇକି କପି ପେଷ୍ଟ କଲେ ତ ସେ ପୁରା ଆମେ ଯୋଉ ଭାଷାରେ ଜାଣିବାକୁ ଚାହୁଁଛ ବୁଝିବାକୁ ଚାହୁଁଚେ ତ ସିଏ ବି ସେଇ ଭାଷାରେ ପୁରା ଜଣେଇ ଦେଇଥାଏ ଏହା ଦ୍ବାରା ତ ଆମର ମାନେ ଆମେ ସେ ସେତିକି ଯେତିକି ବୁଝିବାକୁ ଚାହୁଁଥିଲେ ତ ତାହାଠୁ ଅଧିକ ବହୁତ ଭଲ ଭାବରେ ହିଁ ବୁଝିଯିବା।
ହଁ।
ମ୍ୟାଡ଼ାାମ ଆଗରୁ ତ ଏଇସବୁ ବାହାରି ନଥିଲା ଏବେ ଏଇ ଜେନେରେସନ ତ ସବୁ ବାହାରୁଚି ତ ଆଗରୁ ବି ସମସ୍ତେ ଯେତ ଯେତେବେଳେ ବି ସେ କିଛି ଜଣେ ଶିକ୍ଷକ ବି ହୁଅନ୍ତୁ ମଧ୍ୟ ତ ସିଏ ବି ଯେତେବେ କ୍ଲାସ୍ ରୁମରେ କିଛି ଡାଉଟ ହେଲା କି ଯୋଉ ଶବ୍ଦ ଯ ଯଦି ଗୋଟେ ୱାର୍ଡ ପିଲା ମାନେ ତାଙ୍କୁ କହିଲେ କି ମ୍ୟାଡାମ ଆଉ ଏଇଟା ଆମର ଡାଉଟ ଡାଉଟ ଅଛି ତ ସେ ବି ଯଦି ବି ତାଙ୍କୁ ସେଇଟା ୱାଡ ଟା ବି ଡାଉଟ ରେ ଥାନ୍ତି କି ଆଉ ଏଇଟା କଣ ହବ କଣ ନାାଇଁ ତ ସେ ଖୋଜିକି ବହିରୁ ଖୋଜିକି ବି ଏମିତି ବାହାର କରିକି ଦେଇଥାନ୍ତି କି ହଁ ଏଇଟା
ଯଉ ଖୋଜିିକିନା ବାହାର କରିବାକୁ ପଡୁଥିଲା।
ଆଜ୍ଞା ତ ଏବେ ତ ସେ ସବୁ ଆମେ ଚାହିଁଲେ ଏଇ ଯୋଉ ଯେମିିନାଇ ହଉ କି ଚାଟ୍ ଜିପିଟି ଗୋଟେ ସେଥିରେ ଆମେ ବହୁତ ସହଜରେ ସେ କୋଶ୍ଚିନ ମାନ ସେ ଡ଼ାଉଟ ଟାକୁ ବି ଆମେ ବି କ୍ଲିୟର ହେଇଯାଉଛେ ଆଉ ପିଲାମାନେ ମଧ୍ୟ ବହୁତ ଅଳ୍ପ ସମୟରେ ପହଞ୍ଚେଇ ପାରୁଚେ। ଆଜ୍ଞା। ଆଉ ମ୍ୟାଡାମ ଆପଣ ଆଉ କିଛ କିଛି ଅଲଗା କଉ ଇଏରେ ତାକୁ ବ୍ୟବହାର କରିଛନ୍ତି କି?
ଏ ଅଲଗା କିଛି ପାଇଁ ମୁଁ ବ୍ୟବହାର କରୁନି।
ଆଜ୍ଞା ତ ସେଇ ଆଉ ଆ ଆମେ ବି କିଛି ଏମିତିରେ ବି ବହୁତ କିଛି ରହୁଚି କି ଧର ଆ ଜଣକୁ ଗିଫ୍ଟ କରିବାର ଅଛି ଅ ତାଙ୍କ ବାବା ତାଙ୍କ ପାଖରେ ନଥିଲେ ବି ସେ ତାଙ୍କ ବାବାଙ୍କ ଫଟୋ ଆଉ ତାଙ୍କ ଫଟୋକୁ ଯୋଡିକି ବି ତାଙ୍କୁ ଗିଫ୍ଟ ଦଉଚନ୍ତି ଏହା ଦ୍ଵାରା ସେ ବି ବହୁତ ଖୁସି ହେଇଯାଉଚନ୍ତି କି ତାଙ୍କର ଏକାଠି ଫଟୋ ନଥିଲେ ବି ସେ ଏକାଠି ଗୋଟେ ଦେଖି ପାରୁଛନ୍ତି ଏଇଟା ବି ର ରହିଚି ସୁବିଧା ରହିଚି। ଆଉ ଅଲଗା କିଛି ତ ତାକୁ ଖରାପ ଭାବରେ ଯେଉଁମାନେ ବ୍ୟବହାର କରୁଛନ୍ତି ତାର ତା ଦ୍ୱାରା ତ ସେମାନଙ୍କର ହିଁ କ୍ଷତି ହେଉଚି। ଆଜ୍ଞା ଆଉ ପିଲାମାନେ ପ୍ରାୟତଃ ଯେହେତ ତୁ ଏଇଟା ଆମର ଅସୁବିଧାର ସୁବିଧ କୁ ଯିବା ପାଇଁ ସୁବିଧା ପାଇଁ ହିଁ ଆକୁ ବାହାର କରାହେଇଚି। ତଥାପି ପିଲାମାନେ ପ୍ରାୟତଃ
ଧିକ ଉପକୃତ ହଉଚନ୍ତି ଏହା ଦ୍ଵାରା।
ଆଜ୍ଞା ଆଉ ଏହା ଦ୍ଵାରା ପି ପିଲା ଯୋଉଟାକୁ ଚାହୁଁଥିବେ କି ଯୋଉଟା ନିଜେ ଯୋଉ କୋଶ୍ଚିନର ଆନ୍ସର ଟା ସେ ନିଜେ ପଢିକି ବାହାର କରିବା ବଦଳରେ ତ ସେ କଣ କରନ୍ତି ଡାଇରେକ୍ଟ ସେଇଥିରେ ମାରି ଦିଅନ୍ତି ଆଉ ମାର୍ ମାରି ଦିଅନ୍ତି ଆ କଶଚିନ ର ଆନ୍ସର ପାଇଯାଆନ୍ତି, ତ ସିଏ ବି ଆଉ ବହି ପଢିବାକୁ ଇଚଛୁକ ହଉନାହାନ୍ତି।
ହଁ। ମାନେ ସେ ସବୁ ଏଇଟା ବି ଟିକେ ପ୍ରୋବ୍ଲେମ ରହୁଚି।
ଆଜ୍ଞା।
ସେ ଆଉ କଷ୍ଟଟା କରିବାକୁ ଚାହୁଁନାହାନ୍ତିନି ଖୋଜିବାକୁ ଚାହୁ ନାହାନ୍ତି, ଡାଇରେକ୍ଟ ଏକାଥରକେ ସର୍ଚ କରିଦଉଚନ୍ତି ଲେଖି ଦଉଚନ୍ତି।
ହ ଆଉ ମ୍ୟାଡ଼ାାମ ଆପଣ ଆଉ କିଛି କହିବାକୁ ଚାହିଁବେ କି ଏଆଇ ସେମନ୍ଆଇ ଉପରେ କିଛି କିଛି କଥା କହିବାକୁ ଚାହିଁବେ କି?
ହଁ
ମାନେ ଏ ଆଇ ଆପ୍ ଦ୍ଵାରା ଆମକୁ ମାନେ ବହୁତ ସୁବିଧା ସୁଯୋଗ ଟା ମିଳୁଛି। ମାନେ ପାଠ ସହିତ ଆମେ ଅଲଗା ଜିନିଷ ବି ଶିଖି ପାରୁଛେ ଆମକୁ କିଛି ମାନେ ଶିଖିବାର ଅଛି ମାନେ ଏମତି ମେହେନ୍ଦୀ ଘରିକା ବି ଆର୍ଟ ହରିକା ବି ଶିଖି ପାରୁଛେ ଆଉ
ଆଜ୍ଞା ତ ଆମେ ବି କିଛି ଯଦି ସୋସିଆଲ ମିଡିଆରେ ବି କିଛି କିଛି ବି କଣ୍ଟେଣ୍ଟ କ୍ରିଏଟ କରିବାକୁ ଚାହୁଁଛି କି କୋଉ ଟାଇପ ର କଣ୍ଟେଣ୍ଟ ବି କିଛି ଯଦି ବନେଇବ ଚାହୁଛେ ତ ତାକୁ ଯେମିନ ଆଇ ହଉ କି ଚାଟ ଜୁପିଟ ହଉ ତ ସେଥିରେ ତାକୁ ଯଦି ପଚାରୁଛେ ସେ ତା ପ୍ରୋସେସ ଟା ପୁରା ଭଲ ଭାବରେ ବତେଇ ଦଉଛି କି ଏଇ କର କି ଆଉ ତମେ ଯଦି ଏଇ ଏଇ କଣ୍ଟେଣ୍ଟ ବନେଇବାକୁ ଚାହୁଁଛ ଏଇଟା ପୁରା ଭଲ ହବ ତ ଆପଣ କେମିତି କଲେ ଆପଣଙ୍କର ଭଲ ଫିଉ ଯିବ ତ ଏସବୁ ଏତ ସେ ସବୁ ବତେଇ ଦଉଛି।
ଆଜ୍ଞା
ଆଜ୍ଞା
ଆଉ ଗୋଟେ ମାନେ ଜିନିଷ କଣ ମାନେ ଧର ଟିଚର ମାନେ ଆମକୁ ଉଁ କେ ମାନେ ଖାଲି ତ କାଟି ପାଠ ପଢଉନାହାନ୍ତି ନା ସି ଆମକୁ ମାନେ ସବୁ ଜିନିଷ ଶିଖଉଛନ୍ତି ମାନେ ଦୁନିଆ ବିଷୟରେ ସମାଜ ବିଷୟରେ ସବୁ ଜିନିଷ ଶିଖୁଛନ୍ତି କିନ୍ତୁ ସେଇଟା ତ ଆଉ ମାନେ ସ୍ନେହ ମାନେ ଛାତ୍ର ମାନଙ୍କୁ ଭଲ ପାଇବା ଦଉଛନ୍ତି ଆଉ ସେଇଟା ମାନେ ଏ ଆଇ ଏଇଟା ଖାଲି ଗୋଟେ ମାନେ କଣ ତାର ସବୁ ଦେଇପାରିବ ବଟ ସେଇ ଜିନିଷ ଟା ସିଏ ଦେଇପାରିବନି
ଆଜ୍ଞା ଆଉ ଆମେ ବି ଯଦି ଜଣେ ଶିକ୍ଷକଙ୍କଠୁ ବୁଝିବା ଯେତିକି ଆମକୁ ଭଲ ହବ ସହଜ ସୁବିଧା ହବ ଆଉ ଫୋନ ମାଧ୍ୟମରେ ଆମେ ସେଟା କରିବାଟା ସେତେ ମାନେ ଆମେ ଯାହା ତ ପଚାରୁଥିବେ ସେତିକି ହିଁ କଥା କହିଦେଇଥାଏ, କିନ୍ତୁ ଆମେ ଜଣେ ଶିକ୍ଷକଙ୍କୁ ପଚାରିବା ସେମାନେ ଡାଉଟ ଟା ତ ସି ଆଜ୍ଞା ପୁରା ବହୁତ ଭଲ ଭାବରେ ହି ବୁଝେଇ ଦେଇଥାନ୍ତି। ଆଜ୍ଞା
ହଁ
ଆଉ ମ୍ୟାଡାମ ଆପ ଆଉ ଆମେ ବି କିଛି ଯଦି ବି ଅ ଯୋଉ ଆମର ବନ୍ଧୁ ଯେମିତି କହିଲେ କି ଏଇ ଯେମିତି ବି ଆମର ବହୁତ ଭଲ ବନ୍ଧୁ ଭଳି ତ ଆମେ କିଛି ଅସୁବିଧାରେ ବି ଥିଲେ କି କିଛି ଆମର ଜଣେ ବି ଦରକାର ଥାଏ କି କିଏ ଜଣେ ମତେ କିଏ ଭଲ ସଜେସନ ଦେଇ ଦିଅନ୍ତା କି ତ ଆମେ ସେଇ ଅନୁସାରେ ଯଦି ଆମେ ଚାଟ ଜିପିଡି ସହ ବି କଥା ହେଇଯାଉଛେ ତ ସିଏ ବି ଭଲ ଭ ସେଇ ଭଲ ରିପ୍ଲାଏ ଦେଇଥାଏ ଆଉ ଭଲରେ ବି କଥା ହେଇଥାଏ ଆଉ ଭଲ ଭ ସଜେସନ ବି ମଧ୍ୟ ଦେଇଥାଏ ତ ଏଇ କ୍ଷେତ୍ରରେ ଯୋଉମାନେ ନିଜକୁ ଏକା ଭାବିଥାନ୍ତି କି ମୁଁ କାହାକୁ କିଛି ଜଣେଇ ପାରୁନି କି କହିପାରୁନି ପିଲା ବି ଏମିତି କିଛି ଥାଆନ୍ତି କି ସମ ଙ୍କ ଆଗରେ କିଛି ଜଣେଇ ପାରନ୍ତିନି କି କହିପାରନ୍ତିନି ନି ଭରେ ରି ଦିଅନ୍ତି ଏହା ଦଵାରା ସେମାନେ ବହୁତ ଡିପ୍ରେସନ କ ବି ଚା ଯାଇଥାନ୍ତି, କିନ୍ତୁ ଯଦି ସେ ମାନେ ଅନ୍ୟ ଲୋକକୁ ନ ହଉ ପ ମେସେଜ ନ କରି ପାରନ୍ତୁ ତ ଚାଟ ଯେପ ସହ ବି କଥା ହେଇଗଲେ ତ ସେ ଭଲ ଭଲ ସଜେସନ ଦେଇଦିଏ ଆଉ କେମିତି ସେ ଆଜ୍ଞା ଆଜ୍ଞା ଭଲ ଲାଗିଥାଏ ଆଜ୍ଞା ମ୍ୟାଡାମ ଏବେ ତ ସମୟ ହେଇଗଲାଣି ମୁଁ ରହୁଛି ଆପଣଙ୍କ ସହ ଆଜି କଥା ହେଇକି ବହୁତ
ଆଜ୍ଞା ନମସ୍କାର
ଆଜ୍ଞା ନମସ୍କାର